ତଉ ଆସ ଭାଇ କଣ କରୁଛ।
ହଁ ବନ୍ଧୁ କଣ କରୁଛନ୍ତି? ହଁ ବସି ଥିଲେ।
ଆରେ ଭାଇ ଆଗକୁ ପାଇଁ ତମର ପ୍ରସ୍ତୁତି କେମିତି ଚାଲି
ହଁ ଭଲ ଚାଲିଛି। ଆପଣଙ୍କର କେମିତି ଚାଲିଚି?
ଆରେ ମୁଁ ତ ଏବେ ଯାଉଛି ଗଛରେ ଦୋଳି ବନେଇବା ପାଇଁ କାହିଁକିନା ଘର ଲୋକ ତ ସବୁ ରଜମାନେ ଦୋଳିରେ ଝୁଲିବାକୁ ସମସ୍ତଙ୍କର ବେଶୀ ଇଚ୍ଛା ତ ଦୋଳି ବନେଇବି ତାପରେ ଦେଖିବା କଣ? କରିବା।
ଆଚ୍ଛା ଆଚ୍ଛା ଭଲ କଥା ଭାଇ ମୁଁ ବି ଦୋଳି ବାନ୍ଧିବାକୁ ଯିବି ଆମ ସାଙ୍ଗସଥି କିଛି ଏଥିର ସମସ୍ତେ ମିଶିକି ଆମେ ଦୋଳି ବାନ୍ଧିବାକୁ ଯିବୁ ପୁଣି ରଜ ମଉଜ ବହୁତ କିଛି ଆମେ ପର୍ବ ସେଦିନ ପାଳନ କରିବୁ ଆଉ।
ଆଚ୍ଛା ଆଚ୍ଛା ତାହେଲେ ଦୋଳି ଖେଳିବା ସହ ଆଉ କଣ କଣ ଖେଳୁଚ ଯେମିତି କିି ତାସ ଆଉ କବାଡି ଖେଳ ଖେଳୁଚ ନା ନାଇ।
ହଁ ତାସ କବାଡି ଖେଳ ଆଉ କଉଡି ଖେଳ ବୋଲି ଖେଳୁ ପୁଚି ଖେଳୁ ଝିଅ ମାନେ ପୁଚି ଖେଳନ୍ତି ଏଠି ଏମିତି ବହୁତ କିଛି ଆମେ ଖେଳୁ।
ଆଚ୍ଛା ଆଛା ଆଛା ତାହେଲେ ରଜ ପାନ ଟା ଖିଆ ହବ ନା ନାଇଁ ଏ ବର୍ଷ
ହଁ ନିଶ୍ଚୟ ରଜ ପାନ ଖିଆଯିବ କେତେ ପ୍ରକାର ପାନ ବି କରାଯାଏ ଏଠି
ଆଚ୍ଛା ତାହେଲେ ତମ ଗାଁ ସବୁ ମିଶିକି କରୁଛ ନା ଖାଲି ତମ ସାହି ପିଲା ମାନେ ହି ମିଶିକି କରୁଚ।
ହଁ ଗାଁ ରେ ତ କରାଯାଏ ବଟ୍ ସାହି ପିଲାମାନୋନେ ଆମେ ମିଶିକି ଅଲଗା ଅଲଗା ସବୁ କରୁ ସବୁ ସାହି ମାନେ ଅଲଗା ଅଲଗା କରନ୍ତି।
ଆଛା ଆଛା ତାହେଲେ ରଜ ପରେ ପରେ ହିଁ ତ ଆମର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ବି ଆସୁଛି ଜାଣିଛ ନା ନାଇଁ।
ହଁ ଭାଇ ନିଶ୍ଚୟ ସେଇଟା କେମିତି ଭୁଲି ପାରିବି ଆମ ଓଡିଆ ଜାତିଙ୍କର ସବୁଠୁ ବଡ ପର୍ବ
ଆଛା ଆଛା ତାହେଲେ ରଥଯାତ୍ରା ପୁରି ପୁରୀ ଯିବାକୁ ଏଥର କଣ ପ୍ଲାନ ଅଛି ନା ନାଇଁ?
ହଁ ପ୍ଲାନ୍ ତ ବନଉଛୁ ଯିବୁ ବୋଲି କିଛି ସାଙ୍ଗ ସହିତ ଆପଣଙ୍କର ପ୍ଲାନ୍ କିଛି ଅଛି କି ନା ମିଶିକି ଯିବା।
ହଁ ରଥଯାତ୍ରା ତ ଏତେ ବଡ ପର୍ବ ତ ଏଇଟାକୁ ଆମେ ମିସ୍ କରିଦେଲେ ହବ କି ତ କେମିତି ବି ହଉ ଯାଇକି ଭଗବାନଙ୍କ ଦର୍ଶନ କରିକି ଆସିବା ବୋଲି ମୁଁ ଭାବୁଥିଲି।
ନିଶ୍ଚୟ ନିଶ୍ଚୟ ଆମେ ବି ଭାବୁଥିଲୁ ହିଁ ତାହେଲେ ମିଶିକି ଯିବା ଆଉ।
ହୁଁ ହୁଁ ହୁଁ ଆଉ ରଜ ରଜଗଡି ଏତେ ବଡ ପର୍ବରେ ତମେ ମତେ ତମ ଗାଁକୁ ଡାକିବ ନା ନାଇଁ ବୁଲିବା ପାଇଁ।
ନିଶ୍ଚୟ ନିଶ୍ଚୟ। ମୁଁ ନିମନ୍ତ୍ରଣ କରୁଛି ଆମ ଗାଁକୁ ଆସ ଆମ ଗାଁ ରେ ବହୁତ କିଛି ଖେଳ ହୁଏ ଆମ ପୁରା ବହୁତ ବଡ ଜାଗାରେ ଦୋଳି ବନ୍ଧାଯାଏ ସମସ୍ତେ ମିଶି ଖେଳନ୍ତି ବହୁତ କି କିଛି ଯାତ୍ରା ହୁଏ ଆଉ ଦୋଳି ସବୁ କିଛି ଆସେ।
ଆଛା ଆଛା ତା ହେଲେ ତମ ଗାଁକୁ ତ ମୁଁ କୋଉ ପାଞ୍ଚ ଦଶ ବର୍ଷ ତଳେ ଯାଇଥିଲି ଏବେ ଆଉ ଥରେ କେତେ ଦିନ ପରେ ଯିବି ତ ଦେଖାଯାଉ ତମର ସେଠକାର କେମିତି ପରିବେସ୍ ପରିବର୍ତ୍ତନ ହୋଇଛି ଆଉ। ରଜ ଭଳିଆ ପ ପର୍ବରେ ସେଠି ଯାଇକି ବୁ ବୁଲିକି ଆସିବି ଆଉ।
ନିଶ୍ଚୟ ନିଶ୍ଚୟ ଆମ ଗାଁ ରେ ବହୁତ କିଛି ପରିବର୍ତ୍ତନ ହେଇଛି ନୂଆ ନୂଆ ବ୍ରିଜ ପଡିଛି ଆଉ ସଫା ସୁୁତୁରା ବହୁତ ଗାଁ ଲାଗୁଛି ଆମର
ତ ରଜରେ ଗୋଟେ ଭୋଜି ଟେ ବି କରିବା ନାନି ବାହାରେ ନା ଖାଲି ଘରେ ହିଁ ଖାଇକି ରହିବା।
ହଁ ହଁ କରିବା ନା ସବୁ ସାଙ୍ଗସାଥି ସ ସବୁ ମିଶିକି ଗୋଟେ ଭୋଜିଟି କରିବା।
ହୁଁ ହୁଁ ହୁଁ ତ ଭୋଜିରେ କଣ କରିବା ଜାଣିଛ ନା ଭୋଜିରେ ଆମେ ଆମ ଓଡିଶାର ପାରମ୍ପରିକ ଖାଦ୍ୟ ସବୁ ରୋଷେଇ କରିକି ଭୋଜି ଟା କରିବା ଠିକ ଅଛି।
ନିଶ୍ଚୟ ନିଶ୍ଚୟ।
ହୁଁ ହୁଁ।
କଣ କରିବା ଭାବୁଛନ୍ତି?
ମୁଁ ଭାବୁଛି ରଜର ତ ସବୁଠୁ ମୁଖ୍ୟ ଆକର୍ଷଣ ହେଲା ରଜ ପାନ ତାପରେ ହେଲା ଆମ ଓଡ଼ିଶାର ପ୍ରସିଦ୍ଧ ଡାଲମା ଆଉ ଗୋଟେ ଅରୁଆ ଅନ୍ନ ଆଉ କିଛି ଆମ୍ବ ଖଟା କରିଦେବା।
ହୁଁ ନିଶ୍ଚୟ ନିଶ୍ଚୟ ଆଉ ମିଠାରେ ରସଗୋଲା ନହେଲେ ପୋଡ ପିଠା ଏମିତି କିଛି କରିଦବା ଆଉ ଖିରି ବି କରିଦବା।
ଠିକ ଅଛି ଠିକ ଅଛି ବଢିଆ ଲାଗିବ ତମେ ଯୋ କହିଲ ଭଲ ଆଇଟମ ଗୁଡା କହିଲ ସେଗୁଡା କରିବା ଆଉ ମୋ ମୁଣ୍ଡରେ ଗୋଟେ ଚାଲିଥିଲା ଯେ ରଜରେ ସବୁ ତୁମେ ମାନ ସବୁ ଦୋଳିଜ ଖେଳିବ ସବୁ ଗୋଟେ ବଡ ପଡିଆରେ କରିବା ନା ଏମିତି କୋଉ ବଣ ଏରିଆରେ କରିବ।
ନାଇଁ ନାଇଁ ଆମର ଏଠି ପଡିଆ ବି ଅଛି ଆଉ ବଣରେ ବି ଅଛି ଏମିତି ଦିଟା ଜାଗାରେ ହଉଛି ପଡିଆରେ ପୁରା ଖୋଲା ପଡିଆ ସେଠି କିଛି ଟା ଗଛ ଅଛି ତ ସେଠି ବହୁତ କମ ହଉଛି ଆଉ ଆମର ଜ ବଣର ପରିକା ଅଛି ସେଠି ବହୁତ ବଢିଆ ସୁନ୍ଦର ସାଜସଜା ହେଇ ହଉଛି ସେଠି ଆମର ବହୁତ କିଛି ଦୋଳି ଲାଗିବ ଆଉ ବହୁତ କିଛି ସେଠି ହୁଏ।
ଆଚ୍ଛା ଆଚ୍ଛା ତ ରଜ ପାଇଁ ଭଉଣୀ ପାଇଁ ତମେ ନୂଆ ଜାମା କିଣିଲନି ନା ନାଇଁ।
ନାଇଁ କିଣିନୁ ଏବେ ଯିବୁ ବୋଲି ଭାବିଛୁ ଆଜି ରାତିରେ ଯିବୁ ବୋଲି ଭାବିଛୁ।
ଆଚ୍ଛା ଆଚ୍ଛା ରଜ ମାନ ତ ନୂଆ ଜାମା ନୂଆ ପୋଷାକ ସବୁ ପିନ୍ଧିକି ମାନେ ବୁଲିବେ ନା ତ ତାଙ୍କ ପାଇଁ ସେଇଟା ନିହାତି କିଣିବା ଫାଷ୍ଟ ଜିନିଷ ହି ସେଇଟା।
ହଁ ନିଶ୍ଚୟ ନିଶ୍ଚୟ ସେମାନେ ବି କେବେଠୁ କହୁଛନ୍ତି କିଣିବାକୁ ଯିବା କିଣିବାକୁ ଯିବା ବୋଲି କିନ୍ତୁ ସମୟ ହଉନି ଆପଣ କିଣିଲେଣି କି?
ହଁ ହଁ ମୁଁ ତ ଗତକାଲି ହିଁ କିଣିକି ଆସିଲି ବା ପାଞ୍ଚଶହ ଟଙ୍କାର ନୂଆ ଜାମା କିଣିବା କିଣିଲି ଆଉ ତିନିଶହ ଟଙ୍କାର ଗୋଟେ ଜୋତା ଆଉ ଏମିତି କଣ କଣ କରିକି ତ ମୋର ପନ୍ଦରଶହ ଟଙ୍କା ଖର୍ଚ୍ଚ ହେଇଗଲା
ଆରେ ବା ଭଲ କଥା ତ ମୁଁ ବି କିଣିବି ଭାବୁଛି ଆଉ ଆମେ ପୁରା ଫ୍ୟାମିଲି ସହ କିଣିବୁ ଆଉ
ହୁଁ ହୁଁ ହୁଁ ତ ରଜ ପାଇଁ ଯୋଉ କବାଡି ଖେଳିବା ତାର ଟିମ୍ ବନେଇଦେଲଣି କି ନା ପରେ ବନେଇବା
ନା ବନେଇନୁ ଆହୁରି ଏମିତି ତିନି ରରୁ ଚାରି ଜଣ ହିଁ ସବୁ ବାହାରିଛୁ ଆଉ ଯିଏ ବି ଆସ ିବ ଭାବିଛୁ ବନେଇବୁ ବୋଲି ଆଉ ଆପଣ ଇଛୁକ କି ଖେଳିବାକୁ ଆପଣ ବି ଆମ ଟିମରେ ମିଶେଇ ଦବୁ
ଆରେ ହଁ ହଁ ମତେ ତ ରଜରେ କବାଡି ଖେଳିବା ବହୁତ ମଜା ଲାଗେ ଆରେ କବାଡିରେ ତ ଚଉଦ ଜଣ ଖେଳନ୍ତି ନା ଗୋଟେ ଟିମ ରେ ସାତ ଜଣ ଥାଆନ୍ତି ତ ଆମକୁ ଚଉଦ ଜଣ ଦରକାର ପଡିବ ନା ଖେଳିବା ପାଇଁ
ହଁ ନିଶ୍ଚୟ ନିଶ୍ଚୟ ଦୁଇଟି ଦଳକୁ ମିଶେଇ ଚଉଦ ଜଣ ଦରକାର ପଡିବ କିନ୍ତୁ ଆମେ ଗୋଟିଏ ଦଳର କଥା ହିଁ ବୁଝୁଛୁ ଆମେ ଗୋଟିଏ ଦଳରେ ଚାରି ଜଣ ଏବେ ହେଇଛୁ ଅନ୍ୟ ଦଳରେ ବି ହେଇଥିବେ ଭାବୁଛି ମୁଁ ଏମିତି ଆମ ଚାରିରୁ ପାଞ୍ଚ ଦଳ ହୁଏ
ଆଚ୍ଛା ଆଚ୍ଛା ଚାରି ରରୁ ପାଞ୍ଚ ଦଳ ତାମାନୋନେ ଗୋଟେ ତ ଇଏ ଗୋଟେ ମହା ସଂଂଗ୍ରାମ ହେଇଯିବ ମଜା ଲାଗିବ ଖେଳିବାକୁ
ନିଶ୍ଚୟ ନିଶ୍ଚୟ ଆମର ଏଠି ପୁରସ୍କାର ବି ମିଳେ ପୁରସ୍କାରରେ ଦୁଇ ହଜାର ଟଙ୍କା ରୁହେ ଆଉ ଟ୍ରଫି ରୁହେ ଏମିତି ସବୁ ରୁହେ ବହୁତ ମଜା ଲାଗେ
ଆରେ ବା ତାହେଲେ ଏଥର ଦୁଇ ହଜାର ଟଙ୍କା ମୁଁ ହିଁ ନେବି
ନିଶ୍ଚୟ ନିଶ୍ଚୟ ଆପଣ ନେବେ
ଆଉ ତାହେଲେ ଖୋ ଖୋ ଖେଳ ଖେଳନ୍ତି ନା ନାଇଁ ଆପଣଙ୍କ ଗାଁରେ
ହଁ ଖୋ ଖୋ ବି ଖେଳନ୍ତି ଝିଅ ମାନେ ଖେଳନ୍ତି ଖୋ ଖୋ ବହୁତ ଖୋ ଖୋ ପୁଚି ଏମିତି ଝିଅ ମାନେ ବହୁତ ଖେଳନ୍ତି
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ସେଇ ତିନି ଦିନ ତ ପୁରା ତାଙ୍କ ପାଇଁ ତ ପୁରା ଫ୍ରି ନା ସେମାନେ କିଛି କରିବେନି ଓନ୍ଲି ଖାଇକି ପିଇକି ବସିବେ ଖେଳିବେ
ହଁ ନିଶ୍ଚୟ ସେଇ ତିନି ଦିନ ସେମାନଙ୍କର ହିଁ ପପ ସେମାନେ ମଉଜ ମଜଲି ସବୁ କିଛି କରିବେ ଆମେ ପୁଅ ମାନେ ହିଁ ଯାହାବି କିଛି କାମ କରିବୁ ସେମାନେ ଏମିତି ଉପର ଉପର ବେଳା ହେଇଗଲେ ସନ୍ଧ୍ୟା ସମୟରେ ପରେ ଆଉ କିଛି କିଛି ଖାଇବେ ନାହିଁ ଏମିତି କିଛି ଥାଏ
ଆଚଛା ଆଚ୍ଛା ଆଚ୍ଛା ତ ତାର କଣ ସେଇଟା ନିୟମଟା ମୁଁ ତ ଭଲସେ ଜାଣିନି ମୋତେ ବୁଝେଇ ପାରିବେ କି କଣ କଣ ନିୟମ ଅଛି ମୁଁ ଶୁଣିଥିଲି ସନ୍ଧ୍ୟା ହେଲେ କଣ ଖାଇବାକୁ ମନା ତାପରେ କଣ ପନିପରିବା କାଟିବା ମନା ଏମିତି କଣ କଣ ଶୁଣିଥିଲି
ହଁ ହଁ ନିଶ୍ଚୟ ସନ୍ଧ୍ୟାବେଳେ ସନ୍ଧ୍ୟା ପରେ ଖାଇବା ମନା ସନ୍ଧ୍ୟା ପରେ ମାନେ ଭାତ ଛାଡିକି ଆଉ ଅଳ୍ପ କିଛି ଖାଇ ହବ କିଛି ଜିନିଷ ବଟ ଭାତ ଖାଇବା ମନା ପୂଜା କରିବା ମନା ଫଳ ପନିପରିବା କାଟ କଟିବା ମନା ବହୁତ କିଛି କାମ ଯେମିତି କରିବେନି ଝିଅ ମାନେ ଏମିତି ଝିଅ ମାନେ କେବଳ ମଜ ମଜଲିସ୍ କରିବେ
ଆଚ୍ଛା ଆଚ୍ଛା ତ ସେଇ ତିନି ଦିନ ତାଙ୍କୁ ରେଷ୍ଟ ଦିଆଯାଏ ତାହେଲେ ପୁରା କିଛି କାମ କରିବାକୁ ନାହିଁ ଓନ୍ଲି ରେଷ୍ଟ ଆଉ ସାଙ୍ଗସାଥିରେ ଖେଳ ବୁଲ ମଜା କରିବାକୁ ଦିଆଯାଏ ତାହେଲେ ଏଇଟା ତ ଆମ ପାଇଁ ବି ଗୋଟେ କିଛି ଏମତି ରହିବା କଥା ନା
ହଁ ଆମ ପୁଅ ପାଇଁ ମଧ୍ୟ ଏମିତି ରହିବା କଥା ସେମାନଙ୍କୁ ବହୁତ ଭଲ ସୁଯୋଗ ମିଳିଛି ଏବେ ଆଉ
ଯାହା ହଉ ଏଇ ଦ୍ଵାରା ଆମେ ନାରୀ ମଙ୍କ ବୁ ଆଣିବା ଆଉ ତାଙ୍କୁ ଆମେ ଉଚିତ ସମ୍ମାନ ବି ଦେବା କାହିଁକି ନା ଘର କାମ ଯୋଉ ଆମେ ତିନି ଦିନ କରିବା ସେଇଟା କୋଉ ବଡ ଯୁଦ୍ଧ ଲଢିବା ସହିତ ସମାନ ସେଇଥିପାଇଁ ଆମେ ତାଙ୍କୁ ଏଇ ତିନି ଦିନ ଜାଣିବା ଯେ ତାଙ୍କର ଉଚିତ ଭ୍ୟାଲ୍ୟୁ କଣ ଧରି ଆମେ ପୁରା ବର୍ଷ ଯାକ ତାଙ୍କୁ ଉଚିତ ସମ୍ମାନ ଦେବା ଆଉ ତାହା ରଜରୁ ଶିଖାଯାଏ ତାହେଲେ
ନିଶ୍ଚୟ ନିଶ୍ଚୟ ଭାଇ ନାରୀ ହଉଛି ଛି ଶକ୍ତିର ପ୍ରତୀକ ତ ଏଇ ତିନି ଦିନରେ ଆମେ ତାଙ୍କୁ ଆମେ ତାଙ୍କର ଭାଲ୍ୟୁ ଶିଖିପାରିବା ତାଙ୍କେ କେତେ କଣ ପରିଶ୍ରମ କରୁଛନ୍ତି ତାହେଲେ ଆମର ତାଙ୍କ ପ୍ରତି ସମ୍ମାନ ଆହୁରି ବଢିବ
ଆଚ୍ଛା ଆଚ୍ଛା ତାହେଲେ ଠିକ ଅଛି ଭାଇ ମୁଁ ତମ ଗାଁକୁ ଏଇ ରଜରେ ଯାଉଛି ମିଶିକି ବହୁତ ମଜା କରିବା ଠିକ୍ ଅଛି
ନିଶ୍ଚୟ ନିଶ୍ଚୟ ଭାଇ ଆପଣଙ୍କୁ ନିମନ୍ତ୍ରଣ ରହିଲା ନିଶ୍ଚୟ ଆସିବେ ସାଙ୍ଗସଥି ଆଉ ପରିବାର ଜନଙ୍କ ସହ ଆସିବେ
ଠିକ ଅଛି ତାହେଲେ ମୁଁ ରଖୁଛି।
ହଁ ଭାଇ ନିଶ୍ଚୟ